ହାଲୋ। ହାଲୋ।
ହଁ। କଁ ଖାଇଚୁ?
ଇନି ବୋଉ ବା ରୋଷେଇ କରୁଚି, ହଁ ବୋଉ ରୋଷେଇ କରୁଚି, ରୋଷେଇ କଲେ ଖାଇମି ଆଉ।
ଆଉ ଗାଧୁଆ ବେଳେ କଁ ଖାଇଥିଲୁ?
ଗାଧୁଆ ବେଳେ ଭାତ, ଡାଲି ଭାତ, ଡାଲି ଆଉ କଁ କଣ ସେଟା ନା ଭାତ ଡାଲମା କଲ ରା ଆଳୁ ଭଜା, ଆ କାକୁଡି ଆଉ ଆମ୍ବ।
ଓହୋ। ଆଉ କାଲିକି ଆସିବୁ ନା?
କାଲି ମାମୁଁଘର ଯିମ୍ ବା।
କେତେବେଳେ ଯିବୁ?
କାଲି ଯିମି ଚାରିଟା ବେଳେ।
ଚାରିଟା ବେଳେ ଯିବୁ ଗାଧୁଆ ବେଳକୁ ଆସୁନୁ।
ହୁଁ ଦେଖିଆ। ଚାରିଟା ବେଳେ ମାନେ ଦିଟା ବେଳେ ବୋଧେ ଯିମି ନା କଣ ସକାଳେ ଟିକେ ଝୁ ସକାଳେ ଟିକେ ଝୁମ୍ପୁୁରି ଯିମି।
ଆସୁନୁ ସଖାଳେ ପଖାଳ ଖାଇବୁ?
ନା ଦେହ ହାତ ଯୋଉ ବଥା ହେଇଯାଇଛି ପଖାଳ ଖାଇ ଆଉ।
ଥଣ୍ଡା ଧରଚି ଆଁ।
ହଁ ପୁରା ଥଣ୍ଡା ହେଇକି ଅଣ୍ଟା ଗୋଡ ହାତ ଯୋଉ ବଥା।
ତମ୍ ବାପା କଁ କରୁଚି?
ବାପା ଏଇ ସେଇ ଘରେ।
ସେ ଘରେ ଅଛନ୍ତି।
ହୁଁ।
ଓ ହୋ।
ବୋଉ ରୋଷେଇ କରୁଛି ବସିଛନ୍ତି ସେଇଠି।
ବୋଉକୁ ବା ମୁଁ କହୁଥିଲି ମୁଁ କହିଲି କାଟେ ବାଟେ କର। ନହେଲେ ତମର ଡେରି ହେଲେ ତମ ବୁଡି ଖାଇ ଯିବେ।
କାଟୁଥିଲା ଏଇ କାଟିିକି ଏଇ ବସେଇଛି, ଗ୍ୟାସ୍ ସରି ଯାଇଛି କାଲି ଆମର।
ଓ ହୋ।
ସେଇ ବୁକିଂ କରୁଛନ୍ତି ଆସିବ ଆଉ।
ଓ ହୋ ଚୁଲିରେ କରୁଚ ଚୁଲି କତିରେ ବର୍ଷା
ନା ପାଲ ମାଲ ପଡିଛି।
ସେଇ ଯୋଉ ତୁମେ ଯୋଉ ଏଇ ଘର ଅଛ ସେଇ ଘର ଦୁଆରକୁ ଯୋଉଠି ଆଗରୁ କରିଥିଲ, ସେଇଠି ନା ନା ସେ ଘର କେତିକି ନେଇଯାଇଚ?
ନା ନୂଆ ଘର ପାଖ।
କୋଉଠି କି ନୂଆ ଘର ପାଖରେ କୋଉଠି?
ଏଇ ଟିୱଲ ପାଖ।
ପାଲ ହେରିକା ପଡ଼ିିଛି ଆଁ ବର୍ଷ
ହଁ ପାଲ ପଡିଚି ବାଉଁଶ ବାଉଁଶ ପୋତା ହେଇଛି।
ଓ ହୋ।
ଘର ଭଳିଆ ହେଇଯାଇଛି ଆଉ।
ଭଲ ଆମର ତ ସେ ଘର ଭିତରେ କଲା ବେଳକୁ, କଳା ହେଇଯାଉଛି ସବୁ ଆଉ
ଆଉ ଘର ଭିତରେ କଲେ କଳା ହବନି ହଁ।
ହଁ ବା ଆଉ କଣ କରିମୁ କୋଉଠି ଆଉ ସୁବିଧା ହଉନି।
ହଁ। ଉଁ।
ହଉ ଆମର ଏଇ ରୁଟି କରଛି। ଛତୁ ତରକାରୀ ଗାଧୁଆବେଳେ ଛତୁ ଆଣିଥିଲେ, ଛତୁ ତରକାରୀ ଥୁଆ ହେଇଛି ସେଇଆକୁ ଖାଇଦବୁ ଆଉ। ଦି ଜଣ ତ ଆଉ ହଁ।
ହଁ।
ଛତୁ ଆଉ କଣ ଖା ବର୍ଷା ହଉଥିଲା ତୁ ଯୋଉ ବର୍ଷା
ବର୍ଷା ତ ହଉଛି।
ହୁଁ।
ନ ନାନା ଘରୁକୁ ଯାଇନୁ?
ନା ମୁଁ ଯାଇନି କିଏ ଯାଉଛି।
ତାଙ୍କର କେହି ଯାଇଥିଲେ?
ନା ନା ସୋନଲି ତ ସବୁବେଳେ ଆସେ ହାଇସ୍କୁଲ, ଏଇଠି ସା ସାଇକଲ ରଖିକି ଯାଉଛି ତାପରେ ସୋନାଲି ବି ଆସୁଛି ଘରେ ଗପିକି ଯାଉଛି ଆଉ। ମୁନୁ ଆସିବାର ନାଇଁ, ମୁନୁ ତାର କାମ ରୂପାଲି ସୋନାଲୀ ଟିକେ ଆସନ୍ତି ଆଉ।
ଆମର ବା ଏଇ ଯୋଉ ବଡ ମାଉସୀ ଯିଏ କହୁଚି ପୁରୀ ଯିବା ନାଗି। କହୁଛି ଚାଲ ପହର ଦିନ ଯିବା, ସିଏ ସିନା ବା ବାଟ ଖର୍ଚ୍ଚ ଦବ ଆମ କତିରେ ଜମା ପଇସା ନାଇ। ଏ ସେ ଆଉକୁ ଏଇ କିଣି ଝିଅ ତା ବାପା ଫୋନ କରିଥିଲା କହିଲା ଆଉ ଦେଇ କହୁଥିଲେ ଆଉ ମୋର ତ ପଇସା ନାହିଁ କୋଉଠୁ ଆ ତମ କଣ କରିବ ମୁଁ କହିଲି ନାଇ ତୁ ଧାର କରିକି ଯିବାର ନାଇ ଯୋଗ ହେଇନି। ଯଦି ପଇସା ହେଇଯାଇଥାନ୍ତା ଦେ ଯାଇଥାନ୍ତୁ।
ହଁ।
ଗଲା ମାତ୍ରେ କି କି ଅତି ବେଶୀରେ ନିଜ ହାତରୁ ଏ ତୁ ତ ଫିର ଦି ହଜାର ଟଙ୍କା ନେଇକି ଯିବୁ ଆ ସେ ବାଟ ଖର୍ଚ ସିନା ଦବ।
ହଁ। ପୁରୀ ଟେ ୱ କଣ ଟିକେ କିଛି ନେଲେ ଭୋଗ ଟିକେ ତ ଆଣିବ।
ହଁ ବା ଭୋକ ଟିକେ ଆଣିବୁ ତାପରେ କଣ ଟିକେ ସିଏ ସବୁବେଳେ ତ ଆଉ ଖାଇବାକୁ ଦେବେ ନା ଫେଟିକି କହିବୁ ଜଳଖିଆ ଦିଏ କି କଣ କରେ ସିଏ ତତେ ଖାଇବାକୁ ଦେଲେ ଅଭଡା କିଣିଲେ। ତତେ ଫେରେ ଜଳିଖିଆ ଟିକେ କିଣିବୁ ସେଇତି ନାଗି ମୁଁ କହିନି ନା ପଇସା ନାଇଁ ପଇସା ପତ୍ର ଏ କିି ଧାର ଆଣିକି ଯିବୁ ନା ତୁ। ଠାକୁର ଯେବେ ଚାହିଁବେ ଯିମି ଆଉ ଏତେ ଗାଁ କଉଦିନ ନ ଠାକୁରଙ୍କ ଜୋଗ ଭୋଗ ମୋର ଟିକେ ଭାରି ଇଛା ଠାକୁରଙ୍କୁ ଦର୍ଶ ସନ କରିବ ଅନୁଚିନ୍ତା ନୁହେଁନା ଅନୁଚିନ୍ତା ସେଇ ଆଉ ଟିକେ କହିବାକୁ ଯୋଗ ଅଛି କୋଉ ଦିନ ଠାକୁର କରିବେ କେହି ଜାଣେ କେତେ ଗୁଡେ ରହିଚି।
ଯାନଲୁ ନା। କେତେ ଠାକୁରଙ୍କ କଥା ରହିଛି କହିଆକୁ। ଏଇ ଯୋଉ ଭକ୍ତି ସବୁ ଭକ୍ତ ସବୁ କହନ୍ତିନି
ହଁ ହଁ।
ସେଇଆକୁ ଆଉ କଉଥିଲୁ ଯଉ କହୁଛି ମତେ କହୁଥିଲା ମୁଁ କହିଲି ନା ଜିମି ନେଇ। ପଇସା ପତ୍ର ନାହିଁ ଏଇକି ଧାର ଉଧାର କରିକି ଯାଇ ହବନି ଯାନଲୁନା। ଦୁନିଆ ପଇସା ଧାରା ଉଧାର ଫେରେ ସୁଧିଆ ଆଣିକି ଫେରେ ଯିବୁ ନା।
ହଁ ସୁଧରେ ସୁଧରେ ଦେଲା ବେଳକୁ ସୁଧ କେତେ ନେଇ ଯାଉଚନ୍ତି।
ହଁ ବା ଦି ହଜାର ଟଙ୍କା ମାସେ ଶୁଦ୍ଧ ହଉଚି ଆଉ
ହୁଁ।
ହ ଦି ହ ଇହେ ରସଲୋଉଟି ଛିବ ଠାରୁ ଆଣିଚୁ ପଇସା ସିଏ ନଉଚି। ଚାରସ ଲକ୍ଷ ତିରିଶ ହଜାର ବାରଶହ କଣ ପରିମ ମା ତାର ତ ଏଇ ଭଳିଆ ଚାଲଚି ଆଉ। ହ ହଁ
ଏ ପଇସା ତ କିଏ ଛଅ ପର୍ସେଣ୍ଟ ପାଞ୍ଚ ପର୍ସେଣ୍ଟ କିଏ ଦଶ ପର୍ସେଣ୍ଟ ସୁଧା ଏମିତି
ହଁ ବା ମୁ ଏଇନା ତୋର କେତେଟା ପନ୍ଦରଟାରୁ କେତେଟା କଟ ହେଇଯାଇଚି
ମୋର ଚାରଟା ନା ପାଞ୍ଚସଟା
କଟିଚି
ହୁଁ ପା ପା ଛଅ ଟା ବୋଧେ ଏବେ ଏଇ ପୂଜା ଦି ଗୋଟେ କଟି ଯାଇଥିଲା।
ହୁଁ। କଟିିଗଲା ପୂଜା ଦିଦି କତି କୁରୁକୁରୁୁ।
ହୁଁ। ହଁ ଉଠମାନେ ହେଇଥିଲା ହଲାର ଲ ଲାଗିଲାନେ କଟିଲା।
ଓ ହୋ। ଆମ ଘରେ ଏଇଟା ବୋଧେ ହବ ପନ୍ଦର ଟେ
ହଁ ଅପଡେଟ ହେଲେ ହୁଁ ବା ଆସିବ ମାନେ ଅଲଗା କାମ ବି ଆସୁ ଏଟା ସେଟା ମିଶେଇ କଲେ କିଛି ଲାଗିବନି।
ଦିଟା ମିଶି ମାସିକି କନେ ଟିକେ ଭଲ ଲାଗେ ବା ଏ ଗୋଟେ ଗୋଟେ କଲା ବିରକ୍ତିଆ ଲାଗୁଛି।
ହୁଁ କେତେ ଗପିବୁ?
ତ ହଁ କାଲି ତ ପଳେଇବୁ ନା ମାମୁଁ ଘରକୁ।
ବୋଉ ତୁ କି ପଳେଇବ ତାପରେ ତୁ ଆସିଲେ ପଳେଇବୁ ସିଆଡେ ବୋଉ ଫେରେ କରିପାରିବ ନା?
ହଁ ହଁ ପୁଅ ଅଛି।
ହଁ ପୁଅ ଅଛି ଆଉ ସେଇ ବୋଉ ସାଙ୍ଗରେ କଥା ହେମି ଆଉ ଜାଣିଲୁ ନା
ହୁଁ ବୋଉ ସହିତ ମୋ ସତ ବି କଥା ହବ ଯେତେବେଳେ ମୁଁ ଯଦି ଫ୍ରି ଥିବି ମତେ ତ ଫୋନ ଅଧା ନେଇ ଯାଉଛନ୍ତି ରାତିରେ ଟିକେ ଦଉଛନ୍ତି ଫୋନ।
ହଁ ସେଇ ହେବା ରାତିରେ ଟିକେ ଦଉଛନ୍ତି ଯେତେବେଳେ ଦେବେ ଟିକେ ତୁ ସିଆଡୁ ଜଣେଇବୁ ଆଉ।
ହୁଁ।
ଆମର ସେଇ ମେନ୍ ସୁଇଜିଟା ଲଗେଇନୁ ଦେଖିଲନା? ଏଟା ଏଟାକୁ କାଢିଦେନି ମେନ୍ ସୁଚ ପୋଡିଗଲା ବା ସେଦିନ। ଜାଣିଲୁ ନା ପୁରା ଧୂଆଁ ନିଆଁ ବାହାରିଲା। ହଁ ସେପଟେ ବେଳ ହେନେ ତୁ ରଖିବୁଁ।
କୋଉ ଦିନ ଲାଗିଲା ନିଆଁ?
ଏଇ ବା ଆଠ ଦିନ ଅନ୍ତର ହବ ପୁରା ମାନେ ପୁର ହେଇକି ଜଳିଲା ମୁଁ ସ୍ତୁକୁ ଆଣିକି ଟେକିଦେଲି। ତାପରେ ନୂଆ ମାତିିଲ ଆମର ଏଟା ଯୋଉଟା ଲାଗିଛି ସବୁ ପାଇଁ ବି
ମାନେ ସବୁ ସହିତ କନେକ୍ସନ ଅଛି ଆଉ।
ହଁ ନା ନାଇଁ। ଏଇ ଯୋଉ ବାପୁ ନା ପାଖକୁ ସବୁ ରୁମ ରେ ଲଗେଇବ ଏ ସବୁ ରୁମ ରେ କାଇହିଁ ଲଗେଇବ ଆମର ତ ଏଇ ରୋଡ ସହିଯିବ ଗୋଟେ ଘର ଆଉ ସେ କହିଲେ ଆଉ।
ଟ ସବୁ ନଗଉଛନ୍ତି ନଗଉଛନ୍ତି ଷ୍ଟାଇଲରେ କରୁଛନ୍ତି ଆଉ ଜାଣିଲୁ
ହଁ।
ମୁଳୁରୁ ଜପର ପାକାଇକି ନା ନା ଏଇ ଆକୁ ବାହାରୁଛି ଛଇ ଆଗରୁ ମୂଳରୁ ଗୋଟେ ଟିଏ ଜଡମ୍ପରରେ ଆଣିକି ଚାରିଆଡ଼େ ବଲ୍ ଟଣା ହୋଉଥିଲା। ମୁଁ ମୂଳରୁ ଗୋଟେ ଗୋଟେ
ହ ହୁଁ ହୁଁ ମୋ ବୋଉ କହୁଥିଲା ପା କହିଲା ତୁ ଯେତେବେଳେ ଛୋଟ ଟେ ହେଇ ଥିଲୁ ଆମର ଜମ୍ପର ଏଇଠି ପୋଡି ଯାଇଥିଲା ପୋଡିଲା ଯେମିତି ମତେ ଗରମ ହେଲା ତୁ ଖାଲି କାନ୍ଦିଲୁ ସୁସାଦା ଘରୁ ହୁଁ ପୁରା ତାର ଟାଣି ଟାଣିକି ଆଣିଥିଲେ ଆମ ଘର ପର୍ଯ୍ୟନ୍ତ।
ଆ ସେଇଆ ବା ମୁଁ କହୁଛି ଆମର ଯୋଉ ଚାଳ ଘର ଥିଲା ଲାଇନ ଆଇଥିଲା। ଏଇ ଯୋଉ ଆମ ଯୋଉ ମାଟି ଖଞ୍ଜା
ହୁଁ।
ଉଁ ମାଟି ଖଞ୍ଜାରୁ ଲାଇନ ଆଇଥିଲା। ଟଣା ହେଇକି ଆଇଥିଲା ସେଇଟୁ ଗୋଟିଏ ମେନ୍ ସୁଇଚ ବସିଥିବ ଏଇ ଏରିଆ। ଏରିିଆ ଜଳୁ ଥିବ ଏ ତାଲ ସେଠି ହୋଲଡର ସେଠି ଫ୍ୟାନ ହୁ ଅ ଆଉ ସେତେବେଳେ ଆଉ ଗୋଟେ ଗୋଟେ ମିଟର ବସୁ ନଥିଲା। ଇଏ ସେ ପଛ କଥା ସବୁ ଭୁଲି ଯାଆନ୍ତି। କହ ଆଜି କାଲି।
ହଁ।
ଆଗ କଥାକୁ ଦେଖି ଚାଲନ୍ତି ଆଗ ଦେଖ ଆଗ କଥାକୁ ଦେଖନ୍ତି ପଛୁକୁ ବୁଲିକି।
ଛୁକୁ ଭୁଲି ଯାଆନ୍ତି।
ପଛୁକୁ ଭୁଲି ଯାଆନ୍ତି ଏଇ ରିନା ଦେଇ ଘର ଚୁମନା ଘର ନୁହେଁ ନା? ତାଙ୍କର ଦିଟା ନଗେଇଚନ୍ତି ତା ବାପା ସେଦିନ କହିଲା ମୁଁ ଦିଟା ନଗେଇଚି ଗୋଟେ ଆମ ଦଲାନାର ଗୋଟେ ହଉଚି ସେ ଏ ଘର ମୁଁ ମନେ ମନେ ଭାବିନି ଇଏ ତାର ଆମରି ସେଇ ମାଟି ଘରୁ ଆ ମରି ମେନ୍ ସୁଇଚରେ ନେଇକି ହୋଲଡର ଜଳେଇକି ଗଳଉଥିଲା। ଜାଣିଲ ନା? ଆଉ ସେ କଥା ସବୁ କୁଆଡେ ଗଲାଣି। ଆମର ତ ଗୋଟାକରେ ହେଇଯିବ ମୁଁ କାହିଁକି ଯିମି ଦିଟା ନଗେଇ ଆକୁ କହୁନୁ।
ଅଲଗା ଅଲଗା ଟି ଘର ମାନେ ଅଲଗା ଆଗୁକୁ ଘର ହଉ।
ହଁ ସିମିତି ଓପର ଘର ହେଲା ତେ ଓପର ଗୋଟେ ଲଗେଇଲି। ଆଉ ୟେ ମୁଳୁରୁ ଆଗୁରୁ ଶୋଉ ଆ ଇଏ ସେଇ ଚାଳ ଘରେ ଗୋଟିଏ ଏଠି ଇମିତି ହେଇ ଏଇ ଖିଣି ସବୁ ଦେ କର ନା ଇମିତି ଇଏ କହୁଚନ୍ତି। ଯୋଉ ହେଲା ବେଳକୁ ପଇସା ହେଲା ବେଳକୁ କହନ୍ତିନି ନା ତେଲ ବଳିଲେ କାଖରେ ନଗାନ୍ତୁ ସେଇଭଳିଆ। ଏ ସେଦିନ ଆମର ନାଗୁଥାଏ ନା ତା ବା ସେ ନେଇ ଆସିଚନ୍ତି ଛଅଟା ଜାଣିଲୁ ନା? ମୁଁ କ ଏ ତା ଆପା କହିଲା କାଜଲ ବାପା କହିଲା ଆମର ଦିଟା ନାଗିଚି ଏ ଘରେ ଗୋଟେ ଦଲାଣ ଗୋଟେ ମୁଁ କହିଲି ଟୋଟାଲ ଆମର ଲଗାଅ ନା। ଆମର ସିଏ ଥାଉ। ଓପର ଘର ହେନେ ଆମର ଲାଗିବ କି ଯାହା ହବ ଆମର ତ ଗୋ ଟାକରେ ହେଇଯିବ ମନୋଜ କହୁଚି କାହିଁକି ଅଯଥା ଉପରେ ଗୋଟେ ଗୋଟେ ନଗେଇବୁ ପଇସା ଖର୍ଚ୍ଚ।
ହୁଁ ହେଇଗଲା ପୂଜା ଦେଇକୁ କୁହ ସୁନ୍ଦର ଛାଡି ଗ୍ରୁପରେ ଛାଡିବ।
ହଉ ଚୁ ନେଲୁ ଗ୍ରୁପରେ ଛାଡି ଦେ କାଟି ଦେ ନେ